ଆସ୍କାର।
ହାଲୋ।
ହଁ ଆଜ୍ଞା ନମସ୍କାର।
ଜୟ ଜଗନ୍ନାଥ ଭାଇ।
ଆଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ହାଲେ ସବୁ। ଆଜ୍ଞା ବସିଥିଲି ଏବେ ଏମିତି ଏକା ଉଁ ଆଉ ଘରର ସ ସବୁ ସଦସ୍ୟ ମାନଙ୍କ ସହିତ ଆଉ ଚାଷ ବାସ ଟିକେ ହେଇ ଥିଲା ତ ସେଇ ବିଷୟରେ ଟିକେ କଥାବାର୍ତ୍ତା ହଉଥିଲୁ ଘର ସ ସହିତ। ଆଉ କେମିତି କଣ ନେଇଯା କଣ ବିକ୍। କିଆ ନା ନାଇଁ ନା ବୋଲି ସବୁ ସେ ବିଷୟରେ କଥା ଟିକେ ହଉଥିଲୁ ତ ବସିଥିଲୁ ଆଉ ସବୁ।
ଆ ତ ବଢିଆ ଆଉ ଆପଣ ଖାଇସାଇଲେଣି।
ହଁ ଖାଇ ସାଇଲିଣି ଆଉ ଅଧଘଣ୍ଟା ହେଲାଣି ଖାଇ ସରଲାଣି ମୋର। ହେଲି ଆପଣ ଆପଣଙ୍କ ସରିଲା।
ହଁ ମୁଁ ଖାଇକି ଚଷ୍ଟ ଆସିଲି ଆପଣଙ୍କର କଣ ଖାଇବା ଆଜି?
ଆଜ୍ଞା ଆମର ତା ଚାଷ ବାସ କରିବାର ତ ଆଉ ଆ ସୁଜନା ସୁଇଁକୁ ପୁଣି ଆ, ଆଳୁ ଭଜା ହେଇଥିଲା, ଆଉ ପଖାଳ ସହିତ ଏମିତି ଆଉ।
ରାତ ଆପଣ ତ ଦେଖିବାକୁ ଗଲେ-ଏ-ଏ ବହୁତ ବଢ଼ିଆ ଖାଦ୍ୟ ଖାଇଛନ୍ତି, ମାନେ ଆଜିକାଲି ସମୟକୁ ଦେଖିବାକୁ ଗଲେ, ବର୍ତ୍ତମାନ ଯୋଉ ଅତ୍ୟଧିକ ତେଲ ମସଲା ଯ କ୍ତ ଖାଦ୍ୟ, ତାକୁ ତ ନିହାତି ତାଠୁ ଦୂରେଇ ରହିବା କଥା। ଆପଣ ଏବେ ଯୋଉ ଖାଇବା କଥା କହିଲେ, ପଖାଳ ଭାତ, ସଜନା ଛୁଇଁ ପଖାଳ ତ ଆମ ଓଡ଼ିଶାର ଓଡ଼ିଆଙ୍କର ଗୋଟେ ମାନେ, ମାନେ ସେଇଟା ଆମର ପରିଚୟ, ଆଉ ଆପଣ କହିଲେ, ସଜନା ଛୁଇଁ ଆଳୁ ଭଜା ଆପଣଙ୍କ କଥାରୁ ମାନେ ମୋର ବି କିଛି ମନେ ପଡିଗଲା ମାନେ ଯେତେବେଳେ ମୁଁ ବି ଘରେ ରହୁଥିଲି, ସେତେବେଳେ ମୋର ବି ଖାଦ୍ୟ କିଛି ସେଇ ଭଳିଆ ଥିଲା। ଏବେ ତ ବାହାରେ ରହିକି ଆମେ ନାଇଁ, ମୋର ଯଦିଓ ଆମ ଗାଁ ରେ ଚାଷ ହୁଏ ଆମ ଘରେ ଚାଷ ହୁଏ, କରନ୍ତି ଆମ ଜେଜେବାପା, କକେଇ ସମସ୍ତ ତେ ଚାଷ କାମ କରନ୍ତି। ଆମର ଏବେ ବି ଜମି ଅଛି, ଚାଷ ହଉଛି, କି ନ୍ତୁ ଆମ ଯଦି ମୁଁ ବାହାରେ ରହିବା ପରଠୁ, ମାନେ ଏବେକାର ଯୋଉ ସମୟ ଯୋଉ ପ୍ରକାର ମିଶ୍ରଣ ଯୁକ୍ତ ଖାଦ୍ୟ ମିଳୁଛି, ଅପମିଶ୍ରଣ ଯୋଉ ପ୍ରକାର ହଉଛି। ଚ ଖାଦ୍ୟର ମାନ ଟା ବହୁତ ବର୍ତ୍ତମାନ କମିଗଲାଣି। ସେ ପନିପରିବା ହଉ, କି ବର୍ତ୍ତମାନ ଏବେ ଆପଣ ଉମ ମାନେ ଆପଣ ଚାଷ କରୁଛନ୍ତି, ଆପଣ ନିହାତି ଆପଣଙ୍କ ଗ୍ରାମରେ ରହୁଛନ୍ତି। ଚାଷ ବାସ କରୁଛନ୍ତି, ତ ନିହାତି ସେପଟେ ଯୋଉ ଚାଷ ହଉଛି ସେଥିରେ ଟିକେ ମାନେ କୀଟନାଶକର ପରିମାଣ ଟିକେ କମ୍ ରହୁଥିବ।
ନିହାତି ଆମେ କୀଟନାଶକ ତ ଜମାରୁ ନୁହଁ, ଆମର ଯୋଉ ଗୋବର ଖ ତ ହଉ ଯଉ ଫଳ ପନିପରିବାର ଚୋପା ଏଇଗୁଡାକ ହିଁ ଆମେ ୟୁଜ୍ କରୁ।
ନି, ନିହାତି ନିହାତି ଆପଣ ଜୈବିକ ସାରର ଉପ ଉପଯୋଗ କରୁଥିବେ, ନିହାତି। ରାସାୟନିକ ସାର ଅପେକ୍ଷା ଆପଣ ଜୈବିକ ସାର କୁ ଆପଣ ଆପଣ ଜୈବିକ ସାର ଉପରେ ଗୁରୁତ୍ୱ ଆରୋପ କରୁଥିବେ।
ହଁ, ରାସାୟନିକ ସାରକ ଆମକୁ ଆଉ ଦରକାର ପଡୁନି, କାହିଁକି ନା ଆମ ଆମର ସେତିକି ଆମେ ଗାଈ ଗୋରୁ ମଧ୍ୟ ପାଳନ ହଉଛି, ଆଉ ସେ ସେଠି ମଧ୍ୟ ଆମକୁ ରାସ ସାର ଟା ମାନେ ଅ ଟିକେ ରୁ ଅଧ୍ୟ୍ୟଧିକ ହଉ ମିଳୁଛି ଆମକୁ, ତ ସେଥିପାଇଁ ବୁଲିକି ଆମେ ଆଉ ରାସାୟନିକ ସାର କୁ ଦରକାର ପଡୁନି।
ନିଶ୍ଚିତ, ଆପଣ ଯେତେ ମାନେ ଉଁ, ଯେମିତି ଆପଣ ବର୍ତ୍ତମାନ କରୁଛନ୍ତି ଚାଷ। ତ ଆପଣଙ୍କର ଯୋଉ ପନିପରିବାର ଯୋଉ ମାନେ ଯୋଉ ଖାଇବାର ଯୋଉ ମା ନ ଟା ରହିବ, ତାର ଯୋଉ ଗୁଣବତ୍ତା ରହିବ। ନିହାତି, କଣ ଯୋଉ ଜାଗାରେ ବର୍ତ୍ତମାନ ସାର ପିିଡିଆ ପଡୁଛି କିମ୍ବା କୀଟନାଶକ ପଡୁଛି ହଁ, ବର୍ତ୍ତମାନ ଉନ୍ନତ ଧରଣର ବିହନ ପକେଇ ଗୋଟେ ଗଛ କୁ ଜଲଦି କେମିତି ବଢ଼େଇ ଦିଆଯାଉଛି, ଗୋଟେ ଗଛରେ ଅଧିକ ଫଳ ଫଳେଇ ଦିଆଯାଉଛି ସେମିତି କରି ଦିଆଯାଉଛି କିନ୍ତୁ ତା ଦ୍ଵାରା ଖାଇବାର ମାନ ଟା କମି ଯାଉଛି ଗୁଣବତ୍ତା ଖାଦ୍ୟ ର କମି ଯାଉଛି। ତେଣୁ ବର୍ତ୍ତମାନ କଣ ହଉଛି ଆମେ ଖାଇବା ତ ଖାଉଛେ। ଦିନକୁ ଯେତିକି ସମୟ ଖାଇବା କଥା ଖାଉ ଯେତିକି ଖାଇବା କଥା ଖାଉଛେ। ସବୁ ଠିକ ଅଛି କିନ୍ତୁ କଥା ହେଲା କି ଆମ ଖାଇବା ଟା ସନ୍ତୁଳିତ ଖାଇ ଖାଦ୍ୟ ଆମର ହଉନାହିଁ ମାନେ ଆମେ ଖାଇବାର ମାନେ ପରିମାଣ ଅଧିକ ହେଇଯାଇପାରେ କିନ୍ତୁ ଖାଦ୍ୟ ଟା ଆମର ମାନେ ଆ ଉତ୍ତମ ଗୁଣ ମାନର ଏବଂ ସନ୍ତୁଳିତ ଖାଦ୍ୟ ଆମର ହେଉନାହିଁ। ଯଦ୍ଵାରା କଣ ହଉଛି ଆମର ବର୍ତ୍ତମାନ ଶରୀର ଉପରେ ତାର ବହୁତ ପ୍ରକାର ପ୍ରଭାବ ପଡିଲାଣି ଆପଣ ନିଜେ ଦେଖୁଥିବେ କେତେ ପ୍ରକାର ରୋଗ ବାହାରିଲାଣି। ଏବେ ଏବେ ବର୍ତ୍ତମାନ ଭାରତରେ ଗୋଟେ ସବୁଠୁ ବଡ ବର୍ତ୍ତମାନ ରୋଗ ହେଲାଣି ସମସ୍ ଙ୍କର ପ୍ରାୟ ମୁଁ ଦେଖୁଛି ମେଦବହୁଳତା ମେଦବହୁଳ ଟା କାହିଁକି ହଉଛି ଆମେ ଯୋଉ ଅତ୍ୟା ଅଧିକ ତେଲ ମସଲା ଖାଦ୍ୟ ଖାଉଛେ ତାର ବର୍ତ୍ତମାନ ସେଇ ସେଇଥି ଯୋଗୁ ମାନ ଆମ ଶରୀରରେ ଚର୍ବି ମାନେ ଦେହ ଓଜନ ବଢୁଛି ଚର୍ବି ତୁ ଆମ ଶରୀର ହେଇଯାଉଛି କୋଲେଷ୍ଟ୍ରୋଲ ର ପରିମାଣ ଆମ ରକ୍ତ ସ୍ ମାନେ ବଢୁଛି ରକ୍ତ ଶର୍କରା ବଢୁଛି। ଇଭିନ୍ ମାନେ ଯଦି ଉ ବେଶୀ ଆମ ଶରୀରରେ ଚର୍ବି ବେଶୀ ରହୁଛି। ମେଦବହୁଳତା ବେଶି ରହୁଛି ତଦ୍ଵାରା କଣ ହଉଛି ଆମର ମାନେ ର କ୍ତ ଚାପ ବି ବଢୁଛି ତେଣୁ ଆମ ଖାଇବା କଥାକୁ ଦେଖିଲେ ଆମକୁ ଗୋଟେ ଦିନ ମାନରେ ଏଭଳି ଖାଇବା କଥା ଯେମିତି କିି ମାନେ ସବୁ ପ୍ରକାର ଖାଇବା ମାନେ ସନ୍ତୁଳିତ ହାର ହବା ଦରକାର ଆମର। ଅଧିକ ପରିମାଣ ଠୁ
କୁ ଗୁରୁତ୍ୱ ନ ଦେଇ ଆମେ ଗୁରୁତ୍ୱ ଦବା କଥା ଯେ ଆମ ଖାଦ୍ୟ ଟା କେମିତି ସନ୍ତୁଳିତ ହବ ମମ ସନ୍ତୁଳିତ ଅର୍ଥାତ୍ ମାନେ ଆମ ଖାଦ୍ୟରେ କ୍ଷୀର ଦହି ଗାଈ ଗାଈ ମା ତାଙ୍କଠୁ ଆମର ଯାହା ମିଳୁଛି ସେ ଜାତୀୟ ଖାଦ୍ୟ କିଛି ରହିବା ନିହାତି ଦରକାର। କିମ୍ବା ଯୋଉଦିନମ ଦହି କ୍ଷୀର ଆମେ ନ ଖାଇ ପାରୁଛେ ଘିଅ ଟିକେ ଖାଇବା ଦରକାର। ଖାଇବାରେ ରହିବା ନିହାତି ଦରକାର ତା ଛଡା ପନିପରିବା ରହିବା ଦରକାର। ସବୁଜ ତଟକା ପନିପରିବା ଯେତେ ପ୍ରକାର ଅଧିକ
ନିହାତି ଏଇଡା ତ ନିହାତି ସବୁବେଳୁ ଆମ କେତେ ଯେ ଏଁ ମିନରାସ ଦଉଛି ତାହା ଆମେ ଜାଣି ପାରୁଛେ ତା ଯେ କେତେ ଆମ ଶରୀରକୁ ଗୋଟେ ଭିଟାମିନ୍ସ ଦଉଛି। ଠିକ୍ ଅ ଠିକ୍ କଥା ଆଜ୍ଞା।
ତେଣୁ କିଛି ପରିମାଣର ସେ ସେ ମାନେ ଆମର ଅ ତଟକା ସବୁଜ ପନିପରିବା ରହିବା ଦରକାର। ଆମେ ଚେଷ୍ଟା କରିବା କଥା କି ଯେତେ ପ୍ରକାର ଆମର ଶାଗ ଅଛି ଆମେ ଆମ ଖାଦ୍ୟରେ ଶାଗକୁ ଟିକେ ନିହାତି ରଖିବା ଦରକାର। ସେ କୋଶଳା ଶାଗ ହଉ ମୋଚି ଶାଗ ହଉ କୌଣସି ପ୍ରକାର ବି ଶାଗ ହଉ ଶାଗକୁ ଆମ ଖାଦ୍ୟରେ ଟିକେ ରହିବା ଦରକାର କାରଣ ଶାଗଟା ଗୋଟେ ଏମିତି ଗୋଟେ ସ୍ରୋତର ଉତ୍ସ ସିଏ ସବୁ ପ୍ରକାର ଭିଟାମିନ ଆପଣ ସେଥିରୁ ପାଇପାରିବେ। ତେଣୁ ଶାଗ ଟିକେ ଖାଇବା ନିହାତି ଜରୁରୀ। ଆମର ଭାତର ପରିମାଣ ଆମେ ଅଳ୍ପ ରଖିକି ଯଦି ରୁଟିର ପରିମାଣ ଟିକେ ଅଧିକ ରଖିବା ତ ସେଇଟା ଗୋଟେ ସନ୍ତୁଳିତ ଖାଦ୍ୟ ରହିବ। ମାନେ ଅତ୍ୟଧିକ ଭାତ ନ ଖାଇ ରୁଟି ଭାତ କିଛି ପରିମାଣ ରମୁଁ ମିଶେଇକି ଖାଇପାରିବା। ଯଦ୍ଵାରା କି ଆମ ଖାଦ୍ୟଟା ବେଶୀ ଭାରି ହେବ ନାହିଁ।
ହଁ ଅଧିକ ଭାତ ଖାଇଲେ ମଧ୍ୟ ଆମର ଗୋଟେ ଆମର ମୋଟାପଣ ବଢି ଯାଉଛି ଆଜ୍ଞା।
ନିହାତି ଆପ ଆପଣଙ୍କର ଆପଣ ଯେହେତୁ ଆପଣ ଚାଷୀ ଆପଣ କହିଲେ ଆମେ ଚାଷ କାର୍ଯ୍ୟ କରୁଚୁ। ତେଣୁ ଆପଣ ସେତିକି ମାନେ ଶାରୀରିକ ପରିଶ୍ରମ କରୁଛନ୍ତି ଯେ ଆପଣ ସେତିକି ଭାତ ଆପଣ ନେଇପାରିବେ ମାନେ ଖାଇପାରିବେ। କିନ୍ତୁ ଯୋଉ ମାନଙ୍କର ଶାରୀରିକ ଦୃଷ୍ଟିରୁ ଟିକେ ପରିଶ୍ରମ କମ ପଡୁଛି ସେମାନଙ୍କ ପାଇଁ ଭାତର ଏତେ ଆବଶ୍ୟକତା ନାହିଁ। ତେଣୁ ସେଇଭଳିଆ ନିଜର ଆମେ କୋଉ ଭଳିଆ କାର୍ଯ୍ୟ କରୁଛେ ଆମେ କେତେ ଖାଉଛେ ଆମେ କଣ ଖାଉଛେ ଯଦି ଆମେ ସେତିକିକୁ ନିଜ ନିଜ ଖାଦ୍ୟକୁୁ ବି ଆମେ ସ ତୁଳିତ କରିପାରିବା ତାହେଲେ ବି ଆମେ ଆମ ଶରୀର ଠିକ ରହିବ। ସନ୍ଧ୍ୟା ବେଳେ ଟିକେ ହାଲକା ଖାଇ ପୁଣି ଆମ ନିୟମ ଅନୁସାରେ ଆମ ନିୟମ କହୁଛି ବିଜ୍ଞାନ କହୁଛି ଆମର ଶୋଇବାର ଆମେ ଦୁଇ ଘଣ୍ଟା ପୂର୍ବରୁ ଆମ ଖାଦ୍ୟ ଖାଇବା କଥା। ମାନେ ଗୋଟେ ଆମ କଥାରେ ଅଛି ଆମ କଡ଼ କଥାରେ ଅଛି ଆମ ବଡ ବଡ ମାନେ ଆମମ୍ ଆଉ ଲୋକବାଣୀ ମାନେ ଆମ ଲୋକ ହିସାବରେ ଆମେ ଶୁଣିଛୁ ମାନେ ଗାଁରେ ଶୁଣିଛୁ ଗାଁ ଗଣ୍ଡାରେ ମାନେ କୁହାଯାଏ ଯେ ସକାଳ ଖାଦ୍ୟଟା ରାଜା ଭଳିଆ ଖାଇବା କଥା। ଖରା ବେଳ ଖାଦ୍ୟଟା ପ୍ରଜା ଭଳିଆ ଖାଇବା କଥା ଆଉ ରାତ ଖାଇବାଟା ରଙ୍କ ଭଳିଆ ଖାଇବା କଥା ସେମିତି ଏମତି ହେଲେ ଆପଣଙ୍କ ଶରୀର ଟା ସୁସ୍ଥ ରହିବ ନାଇଁ ସେ କ କଥାର ମାନେ କିଛି ଗୁଢ ମହତ୍ୱ ବି ଅଛି ସକାଳେ ରାଜା ଭଳିଆ ଖାଇବା କଥା ତାମାନେ କଣ ଆମର ଜଳଖିଆ ଆମେ ଯୋଉ ସକାଳୁ ଉଠିକି କରୁଛେ ତାକୁ ଟିକେ ଅଧିକ ଆମେ ଖାଇବା କଥା।
ନିଶ୍ଚିତ ନିଶ୍ଚିତ ଭରପୁର ମାତ୍ରାରେ ଇଚ୍ଛା ଧରେ ନିଜର
ପ୍ରଜା ହିସାବରେ ଖାଇବା କଥା ତାମାନେ କଣ ସକାଳେ ଜଳଖିଆ ଆମେ ଯୋଉ ହିସାବରେ କରିଥିବା ଆମେ ଟିକେ ଖରା ବେଳର ଖାଦ୍ୟଟାକୁ ଆମେ ଟିକେ କମ ଖାଇବା।
କମ ଖାଇପାରିବା ଖାଇବା ମଧ୍ୟ କମ ମଧ୍ୟ ଖାଇବା ଦରକାର ମଧ୍ୟ।
ଯୋଉମାନେ ପରିଶ୍ରମ ଶାରୀରିକ ପରିଶ୍ରମ କରୁଛନ୍ତି ଠିକ। କିନ୍ତୁ ଯାହାଙ୍କୁ ଏତେ ଶାରୀରିକ ପରିଶ୍ରମ ନାହିଁ ମନେକର ମୁଁ ମୋ ଆମ ଖରା ବେଳେ ଏତେ ଶାରୀରିକ ପରିଶ୍ରମ ନାହିଁ। ଆମର ସକାଳେ ମୁଁ ଖେଳକୁଦ ଖେଳକୁଦ ହଉଛି କିନ୍ତୁ ଶାରୀରିକ ପରିଶ୍ରମ ଯୁକ୍ତ କାର୍ଯ୍ୟ ଆମେ କିଛି କରୁନୁ ତେଣୁ ମାନେ ଆପଣ ମାନେ ଯେତିକି ଚାଉଳ ଭାତ ଖାଇବା କଥା ଆମକୁ ନିହାତି ଆମେ ଟିକେ କମ ଖାଇବା କଥା। କାରଣ ଆମର ସେତିକି। ହୁଁ ଉଁ ଆମର କଣ ସେଇଟା କହୁଛନ୍ତି ଆମର ସେତିକ ଶକ୍ତି ଆମେ ଆବଶ୍ୟକତା କରୁନାହୁଁ ଟିକେ କମିଗଲେ ବି ଚଳିବ କିନ୍ତୁ ମୋ ଦେହ ଠିକ୍ ରହିବ। ତାପରେ ରାତି ଖାଇବା ଟା ପ୍ରଜା ଭଳିଆ ଖାଇ ରଙ୍କ ଭଳିଆ ଖାଇବା କଥା। ରାତି ଖାଦ୍ୟ ଟା ରଙ୍କ ଭଳିଆ ଖାଇବା କଥା ମାନେ ରାତିରେ ଆପଣ ହୁଅନ୍ତୁ କି ମୁଁ ହୁଏ। ରାତିରେ ଆମ କାମ ହେଲା ଖାଇସାରିକି ଶୋଇବା ଆଉ କିଛି କାମ ନାହିଁ। ତେଣୁ ଶରୀର ଏତେ ଖାଦ୍ୟର ଆଜ୍ଞା କୁହନ୍ତୁ।
ହଁ ନାଇଁ ନାଇଁ ରାତିରେ ଆପଣ ଯୋଉ କହିଲେ ସେଟା ଠିକ୍ ଆଗା
ରାତିରେ ରଙ୍କ ଭଳିଆ ଖାଇବା କଥା କାରଣ ଆମ ଶରୀର କୌଣସି ପ୍ରକାର ପରିଶ୍ରମ କରୁନାହିଁ। ତେଣୁ ମୋ ମତେ ଅଳ୍ପ ଟିକେ ଖାଦ୍ୟ ଦରକାର୍। ମୁଁ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ହାଲକା ଟିକେ ଖାଇଲେ। ମୋର ଯେତିକି ସମୟ ମୁଁ ଟିକେ ଯଦି ଚଲାବୁଲା। କରୁଛି କିମ୍ବା ଦୁଇ ଘଣ୍ଟା ପୂର୍ବରୁ ଯଦି ଖାଉଛି। ତ ସେଇଟା ଆ ଶୋଇଲା ବେଳକୁ ପର୍ଯ୍ୟନ୍ତ ସେ ଖାଦ୍ୟ ଟି ପୁରା ହଜମ୍ ହେଇଯାଇଥିବ।
ହଁ।
ତେଣୁ ଏଇଭଳିଆ ଖାଦ୍ୟ ମାନେ ମୁଁ ଯାହା ଆମେ ଶୁଣିଛୁ ଆମ ବ- ବଡ। ମାନଙ୍କଠୁ ଆମେ ଶୁଣିଛୁ ମାନେ ଏଟା ଯେ ସକାଳେ ରାଜା ଭହିଆ ଖାଇବା କଥା। ମଧ୍ୟାହ୍ନରେ ପ୍ରଜା ଭଳିଆ ଖାଇବା କଥା, ରାତ୍ର କାଳରେ ରଙ୍କ ଭଳିଆ ଖାଇବା କଥା। ଏଟା ଯି- ଯି-ଯିଏ ବି କହିଛନ୍ତି ସିଏ କିଛି କଥାକୁ ଲକ୍ଷ୍ୟ କରିକି ହିଁ କହିଛନ୍ତି, ଆଉ କଥାଟା ଦେଖିବାକୁ ଗଲେ ଠିକ୍ ଆ ସବୁବେଳେ ଆମେ ଏମିତି ଖାଇବା ଖାଇବା ଦରକାର୍ ଯେମିତି ମୋର। ହଁ ଯେମିତି ଆମ ଖାଇବା ଟା ଆମର ସନ୍ତୁଳିତ ଥିବ କମ୍ ଥିବ ମତେ ଯେତିକି ଦରକାର୍ ମୁଁ ସେତିକି ଖାଇବି। ସେମିତି ହେଲେ ମୋ ଦେହରେ ଚର୍ବି ବି ଯୁକ୍ତ ହବନି। ତା ଛଡା ମୋର ରକ୍ତ ଚାପ ବି କମ୍ ରହିବ। ରକ୍ତ ଶର୍କରା ବି କମ୍ ରହିବ। ତେଣୁ ଦେଖି ଚାହିଁକି ଯିଏ ଯାହାର ଖାଇବା ଖାଇବା ଖାଇଲେ। ସେ ଠିକ୍ ରହିବ। ଏବେ ଖାଇବାର ମାନେ ଏମିତି ପରିସ୍ଥିତି ହେଇଗଲାଣି ଏମିତି ମାନେ ମିଶା ଯୋଗ୍ ତ ଆଉ-ଉ-ଉଁ ଇଏ ତେଲ ମସଲା ଯେତ ଖାଦ୍ୟ ଖାଇବା ହେଲାଣି ମାନେ ଉଁ ସକାଳୁ ମାନେ ପିଲାଙ୍କର। ଛୋଟ ଛୋଟ ପିଲାଙ୍କର କୋଷ୍ଠକାଠିିନନ୍ୟ ଭଳିଆ ସମସ୍ୟା ଦେଖାଦେଲାଣି।
ମା ଅଁ।
ତ ଏଇ ଏଇଟାର ମୁଖ୍ୟ କାରଣ ହେଲା ବର୍ତ୍ତମାନର ଛୋଟ ପିଲା। ଯେତିକି ପରିମାଣର ମାଛ ମାଂସ ଖାଇବା ପାଇଁ କି ମାନେ ଆମିଷ ଖାଇବା ପାଇଁ ଉଁ ଆଗ୍ରହ ପ୍ରକାଶ କରୁଛନ୍ତି, ଫାଷ୍ଟ ଫୁଡ୍ ଖାଉଚନ୍ତି। ଜଙ୍କ୍ ଫୁଡ୍ ଖାଉଛନ୍ତି, ସେ ସବୁ ଖାଦ୍ୟରେ ଯେତେ ପ୍ରଲୁପ୍ତ ହୋଉଚନ୍ତି। ସେଗୁଡାକ କଣ ମାନେ ବୋହୁତ୍ କଠିନ ହଜମ୍